ନମସ୍କାରେ କଁ କରୁଛ?
ବନ୍ଧୁ ମୁଁ ଏବେ ଆମ ଛାତ ଉପରେ ବୁଲୁଚ଼ି ଯେହେତୁ ଠଣ୍ଡା ହଉଚ଼ି। ତ ତଳେ ଗରମ ହଉ ଥିଲା ଯେହେତୁ ଆମ ଘରେ ବିଦ୍ୟୁତ୍ ପଳେଇଥିଲା। ତ ଆପଣ କଁ କରୁଚ଼ନ୍ତି?
ମୁଁ ମଧ୍ୟ ଏ ଏବେ ଛାତ ଉପରେ ବସିଚ଼ି ଏବଂ ଆ ମୋ ଆଗରେ ଉୁଁ ଅଁ ବହୁତ୍ ସୁନ୍ଦର ଦୃଶ୍ୟ ମାନେ ଦେଖୁଚ଼ି।
ଆଜ୍ଞା ଆଜ୍ଞା ତ ଅଁ ମୁଁ ବି ସେମିତି କିଛି
ଏକା ଦୃଶ୍ୟ ଦେଖୁଚ଼ି ତ ଆପଣଙ୍କୁ ମନେ ଅ ଅଛି ଆମର ଯେତେଏଳେ ଛୁଆବେଳେ ଆମେ ପଢୁ ଅ ଆମ ଓଡ଼ିଆ ବହିରେ ଯେତେ ବେଳେ ଆମ ଆମକୁ ଆମ ଅଧ୍ୟାପକ ଦିଅନ୍ତି, ଇ ଏ କାର୍ଯ୍ୟ ଆଉ ଘର କାର୍ଯ୍ୟ ଦିଅନ୍ତି, ଯୋଉ କ ଆ କବିତା କି କିଛି ଲେଖିଆ ପାଇଁ, ଏ ସେ
ଆଜ୍ଞା କୁହନ୍ତୁ?
ଆଜ୍ଞା ତ ଲେଖିଆକୁ ଦିଅନ୍ତି, ଯୋଉ ହୁଁ -ଗୁଁ ବର୍ଷା ଋତୁରେ ଗାଁ ପଲ୍ଲୀର ମ ମନଛୁଆଁ ଦୃଶ୍ୟ। ଆଜ୍ଞା ତ ଆପଣ କଣ କହିବାକୁ ଚାହୁଁଚ଼ନ୍ତି? ଆପ
ଶୁଣନ୍ତୁ ଶୁଣନ୍ତୁ ସେ ବୟସ୍ ସେ ସମୟରେ ଯେତେବେଳେ ମୁଁ ଥିଲି, ଏଇ କ କବିତା କିମ୍ବା ରଚନା ଗୁଡ଼ିକ ଯେତେବେଳେ ପଡୁଥିଲା। ଆଁ ପରୀକ୍ଷ୍ ପରୀକ୍ଷା ଏବଂ କିମ୍ବା କୌଣସି ବି ଇଏରେ, ଆ ସେ ବିଷୟରେ ଭାବିଆ ଚିନ୍ତା କରିବା ବହୁତ୍ ପଡୁଥ୍ ହାଲୋ।
ଆଜ୍ଞା ଆଜ୍ଞା ମତେ ସୁ
ଆଜ୍ଞା ବହୁ ବହୁତ ଚିନ୍ତା କରିବାକୁ ପଡୁଥିଲା, ଏବଂ କଣ ଲେଖିବି କଣ ଲେଖିବି କିନ୍ତୁ ଏବେ ଚିନ୍ତା କଲାବେଳକୁ ଜଣା ପଡିଛି କି? ଆ ମୁଁ ଯେହେତୁ ଗ୍ରାମରେ ବାସ କରୁଛି ଏବଂ ଶୀତଦିନେ ପଲ୍ଲୀରେ ଦୃ ଆମ ବହୁତ ବହୁତ ମନହୋର ଏବଂ ବହୁତ ଚିତାକର୍ଷକ। ହୁଁ ଆପଣ ଯଦି ଏବେ ମତେ, କିଏ କୁହନ୍ତେ କି ପଲ୍ଲୀର ଦୃଶ୍ୟ ଲେଖିବା ପାଇଁ ବହୁତ ଖୁବ ଲେଖନ୍ତି ଏବଂ ଆ ଆ ଶୀତ ଦିନେ ଏବଂ ଏ ଯୋଉ ଶୀତଦିନେ ପଲ୍ଲୀର ଦୃଶ୍ୟ, ବହୁତ ଖୁବ ସୁନ୍ଦର ଏବଂ
ଆଜ୍ଞା ଆଜ୍ଞା ତ ଆମର ବି ଏମିତି, ମୁଁ ବି ବହୁତ ଲେଖେ କିନ୍ତୁ ମୁଁ ଯେହେତୁ ଟିକେ ଭଲ ତ ଲେଖଉଥିଲି, ତ ମତେ ଏମିତି ଲେଖିବାକୁ ସେ ଅସୁବିଧା ନଥାଏ। ତ ମୁଁ ମତେ ଯାହା ଭଲ ଲାଗେ ଲାଗେ ମୋ ହୃଦୟରୁୁ ଭଲ ଲାଗେ, ତ ମୁଁ ସେଇଆ ଲେଖେ। ଏବେ ବି ସେମିତି କିଛି ହୃଦୟର କଥା, ଏଇଆ ମୁଁ ପଲ୍ଲୀରେ ରହିଛି। ଏ ଯୋଉ ସୁନ୍ଦର ସୁନ୍ଦର ପର୍ବତ ଗୁଡ଼ିକ, ସୁନ୍ଦର ଗଛ ଯିଏ କିି ଏବେ ଶ୍ୟ, ପତ୍ର କଅଁଳଲୁଚି ବର୍ଷାର ଟୋପ ଟୋପ ବିନ୍ଦୁ ପାଣି ନେଇ କି ବହୁତ ନିଜେ ଖାଉଛନ୍ତି, ପିଉଛନ୍ତି, ବଢ଼ୁଛନ୍ତି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରୁ ତ ବହୁତ ଖୁସି ଲାଗୁଛି କି, ଗାଁ ରେ ବହୁତ ସ ସବୁଜ ବନ ବି ଅଛି, ତ ଖୁସି ଲାଗୁଛି କି ଅନ୍ୟ ଗାଁରେ ତ କି ଉନ୍ନତି ନାଁରେ କାଟି କୁଟି ଦେଇଉଛନ୍ତି ଗଛ ଗୁଡିକ। ତ ଏବେ ଖୁସି ଲାଗୁଛି ଜାଣିକି, ଆମ ଗାଁ ରେ ବି ଏ ବହୁତ ଅନେକ ଗଛ ଗୁଡ଼ିକ ଅଛି। ଏବଂ ଏଠି ପ୍ରଦୂଷଣ ବି ବହୁତ କମ୍ ଅଛି ବାୟୁ ପ୍ରଦୂଷଣ। ତ ବହୁତ ଖୁସି ଲାଗୁଛି, ଏମିତି ଗାଁ ରେ ବୁଲିବାକୁ। ମୁଁ ତ କେବେ କେବେ ଚାଲିବାକୁ ପଳାଇ। ଝିପି ଝିପି ବର୍ଷାରେ। ଆପଣ କୁହନ୍ତୁ?
ପ୍ରକୃତିରେ, ପ୍ରକୃତିରୁ ଅନୁଭବ କେବେ ରଚନାରେ ଲେଖିବା ସମ୍ଭବପର ନୁହେଁ। ଏବଂ ସେ ଯୋଉ ଅନୁଭବଟି ପ୍ର ଆଜ୍ଞା। ପଲ୍ଲୀର ଯୋଉ ଅନୁଭବଟି, ଏବଂ ବର୍ଷା ସମୟରେ ଯଦି ଆପଣ କିଛି କୌଣସି ସ୍ଥାନକୁ ଟିକେ ଆ ପଲ୍ଲୀ ଆଡେ ବୁଲି ଆସିବେ, ଏବଂ ଆ କିଛି ଦେଖିବେ ସେ ସମୟରେ ଯଦି ପାହାଡରେ ଯୋଉ ବାଦଲ ଟି ଲା ଲାଗିଥିବ, ଏବଂ ଗଛ ଗୁଡିକ ଯେପରି ଦେଖାଯାଉଛି ନାଚିଲା ଭଳି। ସେ ଯୋଉ ଅ ଅନୁଭବଟି ଆପଣ କେବେ ଆପଣ ବର୍ଣ୍ଣନା କରିବାଟା ଅସମ୍ଭବ ଏବଂ ସେ ଯୋଉ ଭାବନାଟି ବର୍ଣ୍ଣନା କରି ଯଦି ଆପଣ କରିବା, ଆପଣ କେବେ କରିଛନ୍ତି ବର୍ଣ୍ଣନା କି ଆପଣଙ୍କର ଅନୁଭବଟିକୁ? ପୁସ୍ତକରେ କିମ୍ୱା ଖାତାରେ?
ଆଜ୍ଞା ଆପଣ ଯେମିତି କହିଲେ, ଏଟା ତ ସେ ଅନୁଭବ ଟି ଲେଖିବା ବହୁତ କଷ୍ କଷ୍ଟ କାରଣ ସବୁ କିଛି କହିହବନି ଏ କାଗଜ ଏବଂ କଲମ ଦ୍ଵାରା। କିନ୍ତୁ ଏତିକି ଖୁସି ଲାଗେ ଜାଣିକି କି, ବହୁତ ବ ଞ୍ଚି ଏଇ ଜୀବନରେ ବହୁତ କିଛି ମନୋରମ ଦୃଶ୍ୟ ଦେଖିବାକୁ ପାଇଛି। ସେ ଆଖି ବହୁତ ଧନ୍ୟ, ହୃଦୟ ବହୁତ ଧନ୍ୟ, ମୁଁ ବି ବହୁତ ଧନ୍ୟ। ଯେ ଏଇ ମଣିଷ ଜନ୍ମଟି ପାଇଛି ବୋଲି ଏପରି ଏପରି ସୁନ୍ଦର ଜିନିଷ ଗୁଡାକୁ ଦେଖୁଛି, ଏବଂ ଭବିଷ୍ୟତରେ ଦେଖି ଦେଖି ବି ଆସି
ଟ ଆଜ୍ଞା ଆଉ ଆମର ଧନ୍ୟ, କାରଣ ଆମେ ପଲ୍ଲୀରେ ଜନ୍ମ ହଉଛେ ଏବଂ ପଲ୍ଲୀର ଆପଣ କହିଲେ ମଣିଷ ଜନ୍ମ ପାଇଚେ, ମଣିଷ ଜନ୍ମ ଯଦି ଆପଣ ଯଦି ସହରରେ ପାଇଥାନ୍ତେ କିମ୍ବା ଅନ୍ୟ କୌଣସି ସ୍ଥାନରେ ପାଇଥାନ୍ତେ।
ଆଜ୍ଞା ଏଟା ବହୁତ ଠିକ କଥା ଯିଏ କି ଯେ ଯଦି ସହର, କିମ୍ବା ଅନ୍ୟ କୌଣସି ଜାଗାରେ ଯଦି ଥାଆନ୍ତି। ତ କେବେ ବିି ଏଇ ଦୃଶ୍ୟଟି ମୋ ଭାଗ୍ୟରେ ଥାନ୍ତା କି ନଥାନ୍ତା? ପଲ୍ଲୀଟି ମୋ ପାଇଁ ବହୁତ, ଏଠି ମୋର ଛୁଆବେଳର କଥା, ଏବଂ ବହୁତ ଋତୁ ଅନେକ ଆସିଛି ଏବଂ ଯାଇ ଛି ମୋର କିଛି ପୁରୁଣା କଥା ଗୁଡ଼ା ବି, ଏଇଠି ଜଡ଼ିତ ହେଇ ରହିଛି। ତ ବହୁତ ଖୁସି ଲାଗୁଛି ଜାଣିକି କି, ମୁଁ ବହୁତ ଭାଗ୍ୟବାନ ଏଇ ଗାଁରେ ଜନ୍ମ ହେଇଥିବାରୁ।
ହୁଁ -ମୁଁ ମଧ୍ୟ ଗ୍ରୀଷ୍ମ ଆଉ, କିମ୍ବା ବର୍ଷା ଆଉ, କିମ୍ବା ଶୀତ ଆଉ ଯଦି ଆପଣ ପଲ୍ଲୀରେ ରହୁଛନ୍ତି, ତାହେଲେ ଆପଣ ଯଦି ବାହାରକୁ ବୁଲିବେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ଏବଂ ଅ ଯୋଉ ଗୋ ଗୋଦୂଳି ସମୟରେ ଗୋରୁମାନଙ୍କର ଘରୁ ଫେରିବାର ସମୟର ଯୋଉ ତାଙ୍କର ଡାକ, ଏବଂ ବିଭିନ୍ନ ପ୍ରକାର ଗ୍ରୀଷ୍ମ ସମୟରେ ଆପଣ ଯଦି ଯିବେ ଆ ଗଛ ଗଛ ଗୁଡିକର ସେ, ଯୋଉ ମନର ପବନ ସେଇ ଅନୁଭବ ଗୁଡିକ ଏବଂ ସେଇ ଗାଁର ଯୋଉ କିଛି ଲୋକମାନେ, ବୟସ୍କ ଲୋକମାନଙ୍କର ବାଣୀ ଆପଣ ଶୁଣିବାକୁ ଖୁବ୍ ଭଲ ପାଇବେ, ଏବଂ ବହୁତ ସେଥି୍ର ଶିଖିବା ଶିଖିବାକୁ ମିଳିବ ଆପଣଙ୍କୁ, ପ୍ରକୃତିରେ ଆପଣଙ୍କୁ ବହୁତ ଜିନିଷ ଶିଖିବାକୁ ମିଳିବ।
ଆଜ୍ଞା ବହୁତ କିଛି ଶିଖିବାକୁ ମିଳୁଛି, ବହୁତ କିଛି ଶୁଣିବାକୁ ଜାଣିବାକୁ ହେଉଛି ତ ବହୁତ ଖୁସି ଲାଗୁଛି, ଜାଣିକି କି ଏମିତି ଦୃଶ୍ୟ ମୁଁ ଦେଖି ଆସି ବି, ଆସୁଛି। ଦେଖୁଛି ଏବଂ ଦେଖି ଦେଖିବି ଆସିବି
ଆଜ୍ଞା।
ତ ଆପଣ କଣ କହୁଛନ୍ତି କି, ଏଇ ଦୃଶ୍ୟ ଗୁଡିକ ପାଇଁ ଏ ଭଗବାନ ସମସ୍ତଙ୍କୁ ଏ ଦୃଶ୍ୟ ଦିଅନ୍ତୁ କି, ନ ଦିଅନ୍ତୁ
ହୁଁ ଆଜ୍ଞା ସମସ୍ତିକି ଦବା ଉଚିତ, କାରଣ ଯଦି ଆପଣ ଅ ସମସ୍ତେ ଯଦି ସେଇପରି କର୍ମ କରିବେ, ଏବଂ ସେଭଳି ଗଛ ଗୁଡିକ ଲଗେଇବେ ସେପରି ଦୃଶ୍ୟ ସମସ୍ତେ ଉପଭୋଗ କରିପାରିବେ, ଆଉ ଆ ଆଉ କିଛି ଦିନ ଯେହେତୁ କି ଆମେ ଏବେ କିଛି ଦିନ ବି ପଲ୍ଲୀରେ ଅଛେ, ଆଉ କିଛି ବର୍ଷ ପରେ ଆମେ କୋଉଠି ଥିବା ଆଜ୍ଞା। କୋଉଠି ଥିବା କି ଆପଣ କୋଉଠି ଚାକିରି କରୁଥିବେ, ମୁଁ ମଧ୍ୟ କୋଉଠି ଚାକିରି କରିୁଥାଇପାରେ? ଆଉ ଏ ଦୃଶ୍ୟ ଏବଂ ଏ ଅନୁଭବ ସେତେବେଳେ, ଆପଣ ସେଠି ଯାଇକି ମନେ ପକାଇବେ। ଗ୍ରାମର କଥା ଯେତେବେଳେ ଆପଣ ଆପଣ ସେତେବେଳେ ଭାବିବେ କି, ଆପଣଙ୍କ ଗ୍ରାମ କି ପରି ଥିଲା ଏବଂ ଆଉ ସେ ଦୃଶ୍ୟ ଗୁଡିକ ମନେ ପକାଇଲେ
ଆଜ୍ଞା ବୁଝିପାରୁଛି, ଏଇ ଏଇ ଦୃଶ୍ୟଟି ସମସ୍ତଙ୍କୁ ମିଳିବା କଥା ନମିଳିବା କଥା ମୁଁ ତ କହିପାରିନି କାହିଁକି ଏଇଟା ଭାଗ୍ୟର କଥା ଭଗବାନ କାହାକୁ ଗାଁ ରେ ସମ ସମସ୍ତଙ୍କୁ ତ ଗାଁରେ ଜନ୍ମ ନେଇ ପାରନ୍ତିନି କିନ୍ତୁ ସମସ୍ତେ ଏଇଠି ଗାଁରେ ରହି
କେଉଠି ବୁଲି ବାଲିକି କୌଣସି ନିଜ ଗାଁରେ କି ନିଜ ବାପା ଦାଦାଙ୍କ ଗାଁ ରେ ରହିକି ପରି ଦୃଶ୍ୟ ସବୁ ଦେଖିବା କଥା।
ଆଜ୍ଞା ଆଉ ଧନ୍ୟ ଯେହେତୁ ଆମ ଆମେ ଏପରି ଗ ଜନ୍ମ ହେଇଛେ ଏବଂ ଏପରି ବାପା ମାଙ୍କ ଠାରୁ ଜନ୍ମ ନେଇଛେ ଆଉ ପଲ୍ଲୀରେ ସେପରି ଯଦି କିଛି ଆପଣ ବହୁତ ବଡ ଭଲ କର୍ମ କରୁଥିବେ ଏବଂ ସେପରି ଭାଗ୍ୟବାନ ଆମେ ଯେ ଆମେ ପଲ୍ଲୀରେ ଜନ୍ମ ହେଉଛେ। ଆଉ ଆପଣ ଜାଣିଥିବେ ଶୀତ ଶୀତ ସମୟରେ ଯୋଉ ଗଛ ଗୁଡିକ ଧାନ ଗଛ ଗୁଡିକ ଲାଗିଥିବ ଏବଂ ସେଠି ସକାଳ ସମୟ ଯୋଉ କାକର ଗୁଡିକ ସେ ପତ୍ର ଗୁଡିକରେ କାକର ଗୁଡିକ ପଡିଥିବ। ସେ ଦୃଶ୍ୟ ଆଗମ କୁହୁଡିଗୁଡିକ ଲାଗିଥିବ ସେ ଦୃଶ୍ୟ ବହୁତ ସୁନ୍ଦର ଏବଂ ବହୁତ ଚାଷୀ ସେଇ ସମୟରେ ଯଦି ଚାଷୀ ଟେ ଆପଣ ଯଦି ଚାଷୀ ଟିକେ ଦେଖିଥିବେ ସେ ସମୟ ଚାଷୀ ଟିଏ ସେ ଗଛଟିକୁ ଦେଖୁଥିବ ଧାନ ଗ ତା ମନରେ କିପରି ଭାବନା ଆସିଥିବ ଆପଣ ହୁଁ କେବେ ଭାବେ ଚିନ୍ତା କରିପାରିବାନି
ପ୍ର ତ ବହୁତ ମତ୍ ଆପଣ ବି ମୋତେ ଲାଗୁଛି କି ଆପଣ ବି ବହୁତ ଖୁସି ଅଛନ୍ତି ଭାଗ୍ୟଶାଳୀ ଅଛନ୍ତି ଯେଇ ଗାଁରେ ରହିବା ପାଇଁ
ଆଜ୍ଞା ନିଶ୍ଚିନ୍ତ। ଆ ବହୁତ ବହୁତ ବାହାରେ
ସୁଖର ଏବଂ ଭାଗ୍ୟର କଥା ଯିଏ କି ଆମେ ଏଇ ଗାଁରେ ରହିକି ମି ନିଜର ଏମିତି କିଛି ଜାଣି ପାରୁଛୁ।
କିନ୍ତୁ ଅ ଦୁଃଖର ବିଷୟ ଇଏ କି ଆମେ ଗାଁରେ ରହି ଏବଂ ଆ ଏତେ କିଛି କରି କିନ୍ତୁ ଆମ ଗ୍ରାମ ପାଇଁ କିଛି କରିପାରୁନାହିଁ ଏବଂ ଗ୍ରାମର ଉନ୍ନତି ବି କିଛି କରିପାରିନାହିଁ ଏବଂ ଗ୍ରାମ ସେପରି ଆଜ୍ଞା ଏକ ସମୟ ଆସିଲେ ମିଳିଲା କି ସୁଯୋଗ ମିଳିଲା ସେପରି ନିଶ୍ଚିନ୍ତ ଆମ ପାଇଁ କିଛି କରିବା ପାଇଁ ଭାବିବି। ଏବଂ ଆପଣ ମଧ୍ୟ କିଛି ଆପଣ ଗ୍ରାମ ପାଇଁ ଭାବିକି କରିବାକୁ
ଆଜ୍ଞା।
ହୁଁ। ଯେହେତୁ ଆପଣ ମଧ୍ୟ ଗ୍ରାମରେ ଜନ୍ମ ହୋଇଛନ୍ତି। ଛୋଟବେଳୁ ଆପଣଙ୍କର ଏପର୍ଯ୍ୟନ୍ତ ଆପଣ ପ୍ରକୃତି ଦେଇ କିଛି ବଦଳିବାର ଅନୁଭବ କରିଛନ୍ତି
ଆଜ୍ଞା?
ମୁଁ କହିଲି ଆପଣ ଯେହେତୁ ଅ ବହୁତ ବର୍ଷ ହେଲାଣି ଯେହେତୁ ଆପଣ ଆ ଜଣାଶୁଣା ହେଇଗଲେ ପ୍ରକୃତିରୁ ଗତ ଦଶ ବର୍ଷ ତ ଆପଣ ଯାହା ପ୍ରକୃତି ଜାଣିଲେ ଆଜ୍ଞା ପ୍ରକୃତିରେ ଆପଣ ଶେଷ ମୋର ପ୍ରକୃତି ଏବଂ ଏବେ ପ୍ରକୃତି ବିଷୟରେ ଆପଣ କିଛି ଆ ବଦଳ ବଦଳିବାର ଅନୁଭବ କରୁଛନ୍ତି?
ଆଜ୍ଞା ଯେହେତୁ ମୁଁ ଗାଁ ଛୋଟ ବେଳୁ ବଢି ବଢି ଆସି
ଏବଂ ବଢ଼ି ବଢ଼ି ଏ ଗାଁରେ ମୋର ବହୁତ କିଛି ଏ ରହିଛି ପୁରୁଣା କଥା ଗୁଡ଼ିକ ଜଡ଼ିତ ରହିଛି। ତ ମୋ ଗାଁର ବହୁତ କିଛି ବଦଳିଛି ଯେହେତୁ ଗଛ ବହୁତ କଟା ହେଇଛି ଏମିତି ନୁହେଁ କି ଗଛ କଟା ହେଇନି ବହୁତ କଥା ହେଇଛି ଘର ତିଆରି ହବା ପାଇଁ କାର ବିଲ-ରେ ଛାଇ ପଡୁଛି ବୋଲି ଧାନ ଚାଷ ଭଲ ଲାଗି ହେଇପାରୁନି ବୋଲି କାହାର କୋଉଠି ଗଛ ଭାଙ୍ଗି ଯାଇଛି କେତେ ବାତ୍ୟା ଆସିଛି ଯାଇଛି ତ ଗାଁରେ ବହୁତ ପରିବର୍ତ୍ତନ ହୋଇଛି କିନ୍ତୁ ଏବେ ବି ଖୁସି ଲାଗୁଛି ଜାଣିକି ଗାଁଟି ଯେମିତି ଥିଲା ସେମିତି ଅଛି। କି ଯେହେତୁ ଉ ଆଗ ଭାବରେ ନାହିଁ କିନ୍ତୁ ଗାଁଟି ଗାଁ ର ହେଇ ରହି ଏବ ଯେମିତି ବି ଥାଉ ତ ବହୁତ ଖୁସି ଲାଗୁଛି ଜାଣିକି କି ଭାଗ୍ୟଶାଳୀ ଅଛି ଏମିତି ଗାଁରେ ରହିବା ପାଇଁ ତ ମୋତେ ଖୁସି ଲାଗିଲା ଜାଣି ଏବେ ଆପଣ ବି ଖୁସି ଅଛନ୍ତି ଭାଗ୍ୟସ୍ଥାନ ଅଛନ୍ତି ଏମିତି ବି ଖୁସି ଥାନ୍ତୁ ମୁଁ ବି ଖୁସି।
ଦଇଲ ଦଇଲ ଆଜ୍ଞା ଧନ୍ୟବାଦ।